କା ସେମିତି ଅଛ।
ମୁଁ ଭଲ ଅଛି, ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି, ଆଉ କିଛି ଦିନ ପରେ ହୋଲି ପର୍ବ ଆସୁଛି। ତୁମେ ହୋଲି ପସନ୍ଦ କର?
ହଁ, ମୁଁ ବହୁତ ପସନ୍ଦ କରେ, ଏହା ରଙ୍ଗ ଖୁସି ଓ ଭାଇଚାରାର ପର୍ବ।
ଠିକ୍ କହିଲ, ହୋଲି କାହିଁକି ପଳା ପାଳନ କରାଯାଏ ତମେ ଜାଣିଚ?
ଏହି ପର୍ବ ପ୍ରହ୍ଲାଦାଙ୍କ ଭକ୍ତି ଓ ହୋଲିକା ଦହାନାର କାହାଣୀ ସହିତ ଜଡ଼ିତ ଏହା ଭଲର ମନ୍ଦ ଉପରେ ବିଜୟର ପ୍ରତୀକ।
ଠିକ୍ କହିଲ। ହୋଲିର ପୂର୍ବଦିନ ହୋଲିକା ଦହନ କରାଯାଏ ନା?
ହଁ ଲୋକମାନେ କାଠ ଜମା କରି ଅଗ୍ନି ପ୍ରଜ୍ଵଳନ କରନ୍ତି ଏବଂ ଅଶୁଭ ଶକ୍ତିର ବିନାଶ ତା ସନ୍ଦେଶ ଦିଅନ୍ତି।
ପରଦିନ ସମସ୍ତେ ରଙ୍ଗ ଖେଳନ୍ତି ଠିକ୍ ତ?
ହଁ ଛୋଟ ବଡ଼ ସମସ୍ତେ ରଙ୍ଗ ଲଗାଇ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି।
ତମର ହୋଲିର ସବୁଠାରୁ ପସନ୍ଦ୍ କଥା କଣ?
ମୋତେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ଗୀତ ଶୁଣିବା ଓ ପରିବାର ସହ ସମୟ କାଟିବା ବହୁତ ଭଲ ଲାଗେ।
ହୋଲିରେ କେଉଁ କେଉଁ ଖାଦ୍ୟ ଖୁହାଯାଏ ତମକୁ ଜଣାଅଛି?
ହଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମିଠା ଓ ପକ୍ୱାନ୍ ତିଆରି ହୁଏ। ଓଡିଶାରେ ମଧ୍ୟ ପିଠା, ମିଠା ଓ ଅନ୍ୟାନ୍ୟ ସ୍ଵାଦିଷ୍ଟ ଅ ଖାଦ୍ୟ ପ୍ରସ୍ତୁତ କରାଯାଏ।
ହୋଲି ଖେଳିବା ବେଳେ କେଉଁ କେଉଁ ସାବଧାନତା ରଖିବା ଉଚିତ୍ ତମ୍କୁ ଜଣାଅଛି?
ହଁ କେମିକାଲ୍ ରଙ୍ଗ ବ୍ୟବହାର କରିବା ଉଚିତ୍ ନୁହେଁ। ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଣି ନଷ୍ଟ ନ କରିବା ଏବଂ କାହାକୁ ଜବର୍ଦସ୍ତି ରଙ୍ଗ ନ ଲଗାଇବା ଉଚିତ୍।
ଠିକ୍ କହିଲ। ପଶୁପକ୍ଷୀ ଉପରେ ମଧ୍ୟ ରଙ୍ଗ ଲଗାଇବା ଉଚିତ୍ ନୁହେଁ।
ନିଶ୍ଚୟ ଆମେ ପରିବେଶକୁୁ ସୁରକ୍ଷା କରି ହୋଲି ପାଳନ କରିବା ଉଚିତ୍।
ହୋଲି ଆମକୁ କଣ ଶିଖାଏ?
ଏହା ଆମକୁ ପ୍ରେମ, କ୍ଷମା, ଏକତା ଓ ଭାଇଚାରାର ବାର୍ତ୍ତା ଦିଏ। ପୁରୁଣା ମାନ୍ ମନମାଳିନ୍ୟ ଭୁଲି ସମସ୍ତଙ୍କ ସହ ଖୁସି ବାଣ୍ଟିବାକୁ ଶିଖାଏ।
ବହୁତ୍ ସୁନ୍ଦର୍ କଥା ଏ ବର୍ଷ ଆମେ ମଧ୍ୟ ସୁରକ୍ଷିତ ଓ ପରିବେଶ ବନ୍ଧବ ହୋଇ ହୋଲି ପାଳନ କରିବା।
ନିଶ୍ଚୟ ସମସ୍ତଙ୍କୁ ହୋଲିର ଅନେକ୍ ଅନେକ୍ ଶୁଭେଚ୍ଛା।
ଚାଲ ଏବେ ପଣା ସଂକ୍ରାନ୍ତି ଉପରେ ଦୁଇ ଜଣ କଥା ହବା।
ହଁ ଠିକ୍ ଅଚି।
ଆଉ କହ ପଣା ସଂକ୍ରାନ୍ତି ପାଇଁ କେମିତି ପ୍ରସ୍ତୁତି ଚାଲିଚି?
ନମସ୍କାର୍। ମୁଁ ରାହୁଲ୍ ମୁଁ ଭଲ ଅଛି ତୁମେ କେମିତି ଅଛ ଆଉ ପଣା ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ମଧ୍ୟ ବହୁତ୍ ଭଲ ଚାଲିଛି‌। ଘରେ ପଣା ତିଆରି ହବ ପୂଜା ହେବ ଏବଂ ଆମେ ସମସ୍ତେ ମିଶି ପର୍ବ ପାଳନ କରିବୁ।
ପଣା ସଂକ୍ରାନ୍ତି କେବେ ପାଳନ କରାଯାଏ ତୁମକୁ ଜଣାଅଛି?
ପ୍ରତିବର୍ଷ ଏପ୍ରିଲ୍ ଚଉଦ କିମ୍ବା ପନ୍ଦର ତାରିଖରେ ପାଳନ କରାଯାଏ। ଏହାକୁ ଓଡ଼ିଆ ନବବର୍ଷ କିମ୍ବା ମହାବିଶୁଭ ସଂକ୍ରାନ୍ତି ମଧ୍ୟ କୁହାଯାଏ।
ଏହି ପର୍ବର ବିଶେଷତା କଣ ତମକୁ ଜଣାଅଛି?
ହଁ ଏହି ନୀଳ ଠାରୁ ଓଡିଆ ନବବର୍ଷ ଆରମ୍ଭ ହୁଏ ଲୋକମାନେ ଭଗବାନ୍କୁ ପୂଜା କରନ୍ତି ଦାନ କରନ୍ତି ଏବଂ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାନ୍ତି।
ଏହି ପର୍ବର ନାମ ପଣା ସଂକ୍ରାନ୍ତି କାହିଁକି?
କାରଣ ଏହି ଦିନ ବେଲ, ଦହି, ଛେନା ଫଳ ଓ ଗୁଡ଼ରେ ପ୍ରସ୍ତୁତ ସୁସ୍ୱାଦୁ ପଣା ପିଇବାର ପରମ୍ପରା ଅଛି ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ରଖେ।
ମନ୍ଦିରରେ ମଧ୍ୟ କିଛି ବିଶେଷ ହୁଏ ନା
ହଁ। ଅନେକ ମନ୍ଦିରରେ ବିଶେଷ ପୂଜା ହୁଏ ତୁଳସୀ ଗଛ ପାଖରେ ପାଣି ଭରା ମା ଠିଆ ବନ୍ଧାାଯାଏ ଯାହାରୁ ଧୀରେ ଧୀରେ ପାଣି ପଡ଼ି ଗଛକୁ ଥଣ୍ଡା ରଖେ।
ବହୁତ ସୁନ୍ଦର ପରମ୍ପରା ଏଇଟା
ହଁ ଏହା ଆମକୁ ପ୍ରକୃତିକୁ ଭଲ ପାଇବା ଓ ପାଣିର ମହତୁଅ ବୁଝାଏ।
ଏହି ଦିନ ଆଉ କଣ କଣ କରାଯାଏ ତମକୁ ଜଣାଅଛି?
ଲୋକମାନେ ଗରିବଙ୍କୁ ପାଣି ପଣା ଫଳ ଓ ଖାଦ୍ୟ ମ ବଠନ କରନ୍ତି ଏହା ଦୟା ଓ ସେବାର ବାର୍ତ୍ତା ଦିଏ।
ଆମେ ଏହି ପର୍ବରୁ କୌଣସି ପିଖିବା ଉଚିତ୍।
ଏହି ପର୍ବରୁ ଆମେ ପ୍ରେମ ଦୟା ଦାନ ପରିବେଶ ସୁରକ୍ଷ ଶିକ୍ଷା ଓ ସମସ୍ତଙ୍କ ସହ ମିଳିମିଶି ରହିବା ଶିଖିବା ଉଚିତ୍।
ସତରେ ପଣା ସଂକ୍ରାନ୍ତି ଆମ ସଂସ୍କୃତିର ଏକ ସୁନ୍ଦର ପର୍ବ।
ହଁ ଆମେ ସମସ୍ତେ ନିଜ ପରମ୍ପରାକୁୁ ସମ୍ମାନ କରିବା ଉଚିତ୍। ଓ ଆନନ୍ଦର ସହ ପାଳନ କରିବା ଉଚିତ।
ସମସ୍ତଙ୍କୁ ପବିତ୍ର ପଣା ସଂକ୍ରକ୍ରାନ୍ତି ଓ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା
ଓ ଧନ୍ୟବାଦ ମଧ୍ୟ।
ଚାଲ ଏବେ ଆମେ ଦୀପାବଳି ବିଷୟରେ କଥା ହବା। ଆଉ କହ ଦୀପାବଳି ପାଇଁ କଣ କଣ ପ୍ରସ୍ତୁତି ଚାଲିଛି?
ଅ ହଁ ରାହୁଲ ନମସ୍କାର ମୁଁ ତ ଭଲ ଅଛି। ତୁମେ କେମିତି ଅଛ ଆଉ ଦୀପାବଳି ପାଇଁ ମଧ୍ୟ ପ୍ରସ୍ତୁତି ବହୁତ ଭଲରେ ଚାଲିଛି ବହୁତ ଭଲ। ଘର ସଫା କରୁଚୁ ରଙ୍ଗଳି ବନେଇବୁ ଦୀପ ଜାଳିବୁ ଏବେ ଲକ୍ଷ୍ମୀ ମାଙ୍କ ପୂଜା କରିବୁ।
ତମେ ଜାଣିଛ କାଳୀ ମାଙ୍କୁ ମଧ୍ୟ ପୂଜା କରାଯାଏ ଦୀପାବଳି କାହିଁକି ପାଳନ କରାଯାଏ ତମକୁ ଜଣା ଅଛି?
ହଁ ଏହି ଦିନ ଶ୍ରୀରାମ ଚଉଦ ବର୍ଷ ବନବାସ ଶେଷ କରି ଅଜଢିୟା କୁ ଫେରିଥିଲେ ସେହି ଖୁସିରେ ଲୋକମାନେ ଦୀପ ଜାଳି ଉତ୍ସବ ପାଳନ କରୁଛନ୍ତି ସେଇ ଦିନ ଠାରୁ।
ଏହି ପର୍ବରେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ ତମକୁ ଜଣାଅଛି?
ଏହି ଦିନ ମା ଲକ୍ଷ୍ମୀ ଭଗବାନ ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ ସମସ୍ତ ସେ ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ମଧ୍ୟ ପ୍ରାର୍ଥନା କରନ୍ତି।
ଦୀପାବଳିରେ ଛୋଟ ପିଲା କଣ କଣ କରନ୍ତି?
ଦୀପାବଳିରେ ଛୋଟ ପିଲାମାନୋନେ ତ ଅନେକ କିଛି କରିଥାନ୍ତି। ସେଥିମରୁ ଯେମିତି ନୂଆ ପୋଷାକ ପିନ୍ଧନ୍ତି ମିଠା ଖାଆନ୍ତି ଘର ସଜାନ୍ତି ପରିବାର ସହିତ ଖୁସି ମନାନ୍ତି। ବାଣ ମଧ୍ୟ ଫୁଟାନ୍ତି।
ଅତ୍ୟଧିକ ବାଣ ଫୁଟାଇବା ଉଚିତ ନୁହେଁ। ଏଥିରୁ ବାୟୁ ଓ ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ। ଦୀପ ଜାଳି ପରିବାର ସହ ସମୟ କାଟିବା। ଏବଂ ପରିବେଶ ବନ୍ଧବ। ଭାବରେ ଦୀପାବଳି ପାଳନ କରିବା ବହୁତ ଭଲ ହୋଇଥାଏ।
ସତକଥା ଆମେ ସୁରକ୍ଷିତ ଭାବରେ ପର୍ବ ପାଳନ କରିବା ଉଚିତ।
ହଁ ଦୀପାବଳି ଆମକୁ ଅନ୍ଧକାର ଉପରେ ଆଲୋକର ଜୟ ଏବଂ ଅ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ଦେଇଥାଏ।
ବହୁତ୍ ସୁନ୍ଦର୍ ଚାଲ ଆମେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା। ଆଉ ସମସ୍ତଙ୍କୁ ପବିତ୍ର ଦୀପାବଳି ର ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଆଉ ଧନ୍ୟବାଦ।
ଚାଲ ଏବେ ଆମେ ଅ ହୋଲି ପର୍ବ ବିଷୟରେ କଥା ହବା।
ଠିକ୍ ଅଛି।
ନମସ୍କାର ସୋନାଲି କେମିତି ଅଛ?
ମୁଁ ତ ଭଲ ଅଛି। ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି। ଆଉ କିଛି ଦିନ ପରେ ହୋଲି ପର୍ବ ଆସୁଛି। ତୁମେ କୁହ ତ ହୋଲି ତୁମକୁ ପସନ୍ଦ୍ ଲାଗେ?
ହଁ ମତେ ହୋଲି ବହୁତ୍ ପସନ୍ଦ ଏହା ରଙ୍ଗ ଖୁସି ଆଉ ଭାଇ ଚାରର ପର୍ବ ଯେହେତୁ ଏହା ମୋତେ ବହୁତ ହିଁ ଭଲ ଲାଗେ।
ଠିକ୍ କହିଲ ହୋଲି ମତେ ମଧ୍ୟ ଭଲ ଲାଗେ। ଆଛା କହିଲ ହୋଲି ଆମେ କାହିଁକି ପାଳନ କରିଥାଉ?
ଉଁ ହୋଲି ଏହି ପର୍ବ ପ୍ରହ୍ଲାଦଙ୍କ ଭକ୍ତି ଓ ହୋଲିକା ଦହନର କାହାଣୀ ସହିତ ଜଡ଼ିତ। ଏହା ଭଲର ମନ୍ଦ ଉପରେ ପିଜୟର ପ୍ରତୀକ।
ଠିକ୍ କହିଲ ହୋଲି ର ପୂର୍ବ ଦିନ ହୋଲିକା ଦହନ କରାଯାଏ ନା।
ହଁ। ଲୋକମାନେ କାଠ ଜମା କରି ଅଗ୍ନି ପ୍ରଜଳନ କରନ୍ତି ଏବଂ ସ୍ ଅଶୁଭ ଶକ୍ତିର ବିନାଶର ସନ୍ଦେଶ୍ ଦିଅନ୍ତି।
ରଦିନ ସମସ୍ତେ ରଙ୍ଗ ଖେଳନ୍ତି ଠିକ୍ ତ।
ହଁ ଛୋଟ ବଡ ସମସ୍ତେ ରଙ୍ଗ ଲଙ୍ଗାଇ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି‌‌।
ତୁମର ହୋଲିର ସବୁଠାରୁ ବଡ଼ ପସନ୍ଦର କଥା କଣ?
ହୋଲିରେ ମୋତେ ବିଭିନ୍ନ ବିଭିନ୍ନ ପିଠା ମିଠା ବହୁତ୍ ଖାଇବାକୁ ପସନ୍ଦ୍ ଆଉ ଏହା ସହିତ ଦୀପ ବି ଜଳେଇବା ଘର ସଜାଇବା ବହୁତ୍ ପସନ୍ଦ୍।
ହୋଲିରେ କେଉଁ କେଉଁ ଖାଦ୍ୟ ଖୁଆଯାଏ ତମୁକୁ ଜଣାଅଛି?
ହଁ। ଯେମିତି ବିଭିନ୍ନ ପ୍ରକାର ପିଠାଇଗଲା ମିଠାଇଗଲା ସବୁ ପ୍ରକାରର
ହୋଲି ଖେଳିବା ବେଳେ କେଉଁ କେଉଁ ସାବଧନତା ଅବଲମ୍ବନ କରାଯିବ ତମୁକୁ ଜଣାଅଛି?
ହଁ କେମିକାଲ୍ ରଙ୍ଗ ବ୍ୟବହାର କରିବା ଉଚିତ୍ ନୁହେଁ। ପ୍ରାକୃତିକ ରଙ୍ଗ ବ୍ୟବହାର କରିବା। ପାଣି ନଷ୍ଟ ନକରିବା। ହଁ କାହାକୁ ଜବର୍ ଦସ୍ତ୍ ରଙ୍ଗ ନ ଲଗାଇବା ଉଚିତ୍।
ଠିକ୍ କହିଲ। ପଶୁ ପକ୍ଷୀ ମାନଙ୍କ ଦେହରେ ମଧ୍ୟ ରଙ୍ଗ ଲଗାଇବା ଉଚିତ୍ ନୁହଁ ନଚେତ୍ ତାଙ୍କ ଦେହରେ ଭିନ୍ନ ପ୍ରକାରର ରୋଗ ଦେଖାଯିବ।
ହଁ ନିଶ୍ଚୟ ଆମେ ପରିବେଶକୁୁ ସୁରକ୍ଷା କରି ହୋଲି ପାଳନ କରିବା ଉଚିତ୍।
ହୋଲି ଆମକୁ କଣ ଶିଖେଇଥାଏ?
ଏହା ଆମକୁ ପ୍ରେମ, କ୍ଷମା, ଏକତା ଓ ଭାଇଚାରାର ବାର୍ତ୍ତା ଦିଏ। ପୁରୁଣା ମନମାଳିନ୍ୟ ଭୁଲି ସମସ୍ତଙ୍କ ସହ ଖୁସି ବାଣ୍ଟିବାକୁ ଶିଖାଏ।
ବହୁତ ସୁନ୍ଦର କଥା। ଏ ବର୍ଷ ଆମେ ମଧ୍ୟ ସୁରକ୍ଷିତ ଓ ପରିବେଶ ବନ୍ଧବ ହୋଇ ପାଳନ କରିବା ହୋଲି କଣ କହୁଛ?
ନିଶ୍ଚୟ ସମସ୍ତଙ୍କୁ ହୋଲିର ଅନେକ ଅନେକ ଶୁଭେଚ୍ଛା।
ଧନ୍ୟବାଦ ଆଣ୍ଡ ହୋଲି ପାଇଁ ଶୁଭେଚ୍ଛା।
ଶୁଭ ହୋଲି।
ଏତିକି କହି ଆମ ବାର୍ତ୍ତାଳାପ ଏଇଠି ଶେଷ କରିବା।
ହଁ ନିଶ୍ଚୟ।